ହାଲୋ।
ମୁଁ କଇଲି କଣ କରଚ?
ଏଇ ବସି ଦେଖୁଚି ମେଘ ଆସୁଚି ଝରକା ପାଖରେ ବସିକି ଦେଖୁଚି ସବୁ।
ହଁ ମେଘ ଆସିଲେ ଝରକା ହଁ ମେଘ ଆସିରେ ଝରକା ପାଖରେ ବସି ଦେଖିବାକୁ ବହୁତ୍ ଭଲ୍ ଲାଗେ। ସେ ଯୋ ହାଲକା ହାଲକା ପବନ ଦଉଥିବ ତା ସହିତ ମେଘ ଛିଟା ପଡୁଥିବ
ପୁରା ଥଣ୍ଡା ଥଣ୍ଡା ଲାଗୁଚି ପବନ ଗୁଡାକ।
ହଁ ତମ ସେପଟେ ବର୍ଷା ହେଲାଣି?
ବର୍ଷା ହେଇନି ମାନେ ହୁଁ ଟିକେ ମାନେ ଆକାଶଟା ଯୋ ଅନ୍ଧାର ଥିଲା ଟିକେ ଟିକେ ଇଏ ହେଇ ଗଲାଣି ମେଟା ଭାଙ୍ଗି ଗଲାଣି।
ହଁ ଆମ ଆରେ ତ ସିନ୍ଦୀ ମେଘ ପାଗ କରିଛି। ଆମର ଏପଟେ ଖାଲି ଧୂଳିଆ ପବନ ଦଉଛି ବାହାରକୁ ଯାଇ ହିଁ ହଉନି।
ମୁଁ ସେଇ ଜାତ୍ରା ପାଖରେ ବସିଛି।
ଆଚ୍ଛା ବର୍ଷା ଦିନ ଯୋଉ କୁଆ ପଥର ପଡ଼େ କେବେ ଖୁଣ୍ଟିଛ ତାକୁ।
ହଁ ବହୁତ୍ ଖୁଣ୍ଟିଛ। କୁହାପଥରକୁ ଆଣିକି ଖାଇଦେଇଛ। ହଁ ଏ।
ସେ ଯେଉ ପିଲାବେଳେ ଯେଉ କୁଆ ପଥର ପଡ଼େ ସେଗୁଡ଼ାକୁ ଆଣିବାକୁ ବହୁତ୍ ତୁ ଭଲ ଲାଗେ ନା।
ଭଲ ଲାଗେ ତାକୁ ଆଣିକି ତାକୁ ଆଣିକି ତ ଆମେ ଖାଇଦଉ। ପୁରା ଥଣ୍ଡା ଥଣ୍ଡା ଲାଗେ।
ସେ କୁଆ ପଥରକୁ ନେଇକି ଆସିବୁ ଗୋ ମାନେ ଗୋଟେ ପ୍ର ପ୍ରତିଯୋଗିତାରେ ହେଇକି କେତେ ପଥର ମୁଁ ପଥର ଆଣିବି।
କଣ କହିଲ।
ମୁଁ କହିଲି ଗୋଟେ ପ୍ରତିଯୋଗିତା ଭଳିଆ ଲାଗେ ଯେ ସାଙ୍ଗସାଥିଙ୍କ ଭିତରେ ବର୍ଷା ଛାଡ଼ିଲା ପରେ। କିଏ କେତେ କୁଆ ପଥର ଗୋଟେଇ ପାରୁ। ଅଛି।
ହୁଁ ମାନେ ଆ ଆଣିକି ଖାଇବାକୁ ମାନେ ସେତେବେଳେ କଣ ଭଲ ଲାଗେ ସେ ଆମେ ଭାବୁଥିଲୁ। ବରଫ୍ ପଡ। କ୍ରିମ୍ ଭଳିଆ।
ହଁ। ହୁଁ ହୁଁ।
ଆଉ ମାନେ ବର୍ଷା ହେଲେ ଗଛ ଲଗେଇବା ଟା କୁହନ୍ତି କି ବହୁତ୍ ଭଲ।
କଣ କହିଲ।
ହଁ ମୁ କି କହିଲି ବର୍ଷା ଦିନେ ଗଛ ଲଗେଇବା ଟା ବହୁତ ଭଲ ଗଛ ଟା ଶୀଘ୍ର ବଞ୍ଚିଯିବେ।
ଶୀଘ୍ର ବଞ୍ଚିଯିବେ। ଏତେ ପାଣିି ଦବନି କି ଗଛ ଗୁଡା ଉଠି ଯାଏ।
ହଁ ମୁଁ ନାଇଁ ମୁଁ ଏମତି କହୁଥିଲି କି ତୁମକୁ କୋଉ ଫୁଲ ବେଶୀ ଭଲ ଲାଗେ।
ମତେ।
ହଁ।
ମତେ ଫୁଲ ଭିତରେ ଦେଖିବାକୁ ଗଲେ ଗେଣ୍ଡୁ ଫୁଲ ଟା ଟିକେ ଭଲ ଲାଗେ। ଆଉ ମଲ୍ଲିଫୁଲର ବାସ୍ନା ଟା ଭଲ ଲାଗେ।
ହଁ ମଲ୍ଲି ଫୁଲ ବାସ୍ନା ଟା ବହୁତ ଭଲ ଲାଗେ ଫୁଲ ଗଛ ଲଗାଅ ତମେ।
ହଁ ଗେଣ୍ଡୁ ଗଛ ଲଗାଏ ହରଗୌରି ଗଛ ଲଗାଏ।
ହଁ ହର ଗୌରି ଫୁଲ ଟା ବହୁତ୍ ଭଲ ସୁନ୍ଦର ଦେଖାଯାଏ ନାଇଁ ଗୋଲାପ ଫୁଲ ପରି। ଇଏ ଟିକେ ତାର ବହୁତ୍ କଲର ଅଛି କି କି ରଙ୍ଗର ସେ ଫୁଲ ଅଛି ଜାଣିଛୁ ଆଉ।
ମୁଁ ଲଗେଇ ପୁରା ଯୋଉ ଅ ପୋଇ ମଞ୍ଜିର ଯୋଉ ପାଚି ଗଲେ ଯୋଉ କଲର ଟା ହେଇଯାଏ।
ହଁ ହଁ।
ସେଇ କଲର। ପୁରା ଗଆଡ ପିଙ୍କ ଟାଇପ ର। ସେଟା ଲଗାଅ। ଆଉ ଗୋଟେ ଥାଏ ଟିକେ ପିଙ୍କ ହ୍ଵାଇଟ ର ମିଶା ମିଶା। ତମେ ଲଗାଅ ଗଛ।
ଗୋଲାପି ଆଉ ଧଳାର ମିଶାଟା। ଗୋଲାପୀ ଧଳା ମିଶା ଯୋଉଟା ସିଟା କହୁଛ ତ।
ହୁଁ ହୁଁ ହୁଁ।
ଯୋଉ ଲାଲ କଲର ଯୋଉଟା ଥାଏ ପୁରା ଲାଲ। ଲାଲ୍ ଯୋଉଟା ସେଇଟା ମତେ ଲାଗିଛି ଗୋଲାପ ଫୁଲ ପରରିକା।
ହଁ, ସେଟା ପୁରା ବଢିଆ ଲାଗେ। ଯୋଉ ଗୁଡ଼ା ପୁରା ଥୋପ ଥୋପ ହେଇକି ଗୋଲାପ ପାଖଡା ପରିକା ହେଇଥାଏ ନା।
ହଁ ହଁ ତମେ। ଗଛ କେଉଁଠୁ ଆଣ ଯେଉଁ କିଣିକି ଆଣ ଯେଉଁ ନର୍ସରୀରୁ।
ନହିଁ ନହିଁ ଫାର୍ଷ୍ଟ। ନା ଏଇଠ ଗୋଟେ ସାଙ୍ଗ ଠାରୁ ଆଣିଥିଲି। ତାକୁ ପକେଇ ଦେଇଥିଲି ଗଛ ଲଗେଇଥିଲି ତାପରକୁ ମାନେ ପ୍ରତିବର୍ଷ ମଞ୍ଜି ରଖିଦେଇକ ରଖିକି ଲଗାଉ।
ଆଛ ମଞ୍ଜି ରଖିକି ଲାଗଅ।
ତାର ଯଉ ମଞ୍ଜି ଟା ଟିକେ ଫଳ ଟାକୁ ଖୁବ୍ ବଢିଆ ହେଇଥିବ ତାକୁ ଚାପିଦବ ସେ ପୁ ପୁରା ମଡିି ହେଇ
ହଁ ତା ଭିତରୁ ବହୁତ ଛୋଟ ଛୋଟ ସୋରିଷ ପରିକା ମଞ୍ଜି ବାହାରେ ତାର।
ହଁ ହଁ ଦରି ମାରି ସେ ଯଉ ଫଳ ଟା ପୁରା ମାନେ ଟି କେ ଟୁଲ୍ ମାନେ ଫୁଲକା ଫୁଲକା ହେଇଥିବ ତାକୁ ଟିକେ ଚାପି ଦବ ମୋଡି ହେଇଯିବ ମଞ୍ଜିଗୁରା ବାହାରି ଯିବ ତା ଯଉ ଇଏ ଗୁଡାକ ମୋଡି ହେଇଚି
ଫୁଲ ଭଲ ଲାଗେ ତମକୁ ମୁଁ କହିଲି ଆଉ କି ଫୁଲ ଭଲ ଲାଗେ ତମକୁ? ମତେ ଗୋଲାପ୍ ବହୁତ ଭଲ ଲାଗେ। ଜଣେ ଜଣେ ଗୋଲାପ୍ ହୁଁ ଫୁଲ ବହୁତ ପସନ୍ଦ। ଗୋଲାପ୍ ର ବହୁତ କଲର୍ ଥାଏ।
ମୁଁ କହିଲି ଗୋଲାପ୍ ବହୁତ ରଙ୍ଗର ଥାଏ।
ର ରେଡ୍ ଗୋଲା
ନାଲି ନାଲି ନାଲି ଗୋଲାପଟା ବହୁତ ଭଲ ଲାଗେ ନାଲି, ହଳଦିଆ, ଧ ଧଳା, ଗୋଲାପି ଆଉ ଗୋଲାପିର ଟିକେ ଫିକା ରଙ୍ଗ ଟା ବି ଯଉଟା ଥାଏ ସେଟା। ବହୁତ୍ ପ୍ରକାରର ଗୋଲାପ ଫୁଲ ଥାଏ ନାଇଁ?
ବହୁତ ଅଛି ମତେ ବେଶୀ ପସନ୍ଦ ହେଇ
ଫୁଲ ଫୁଟେ
ହୁଁ।
କିନ୍ତୁ ଆମ ଏଇ ଗାଁ ଗହଳିରେ ବେଶୀ ଗୋଲ ଯଉ ଟଗର ଟଗର ଫୁଲ ବେଶୀ ମିଳେ ଟଗର, କନିଏରି କନିଏରି କନିଏରି ଫୁଲରେ ବି ବହୁତ ବହୁତ ରଙ୍ଗର ସବୁ ଫୁଲ ଥାଏ। ଦେଖିଚ?
ହୁଁ, ହୁଁ, ହୁଁ ଗୋଟେ ଥାଏ ହଳଦିଆ ଗୋଟେ ଥାଏ। ଆଉ ଗୋ ଟେ ଧଳା ର ବି ଗୋଟେ ଥାଏ। ଆଉ ଗୋଟେ ସେ ଟିକେ ମାନେ ପିଙ୍କ୍ ଟିକେ ଆଉ ହ୍ୱାଇଟ ଯୋଉ ହ୍ଵାଇଟ ର ଗୋଟେ ହଁ, ସେଇଟା ଟିକ କେ ମିଶାମିଶି ର ଗୋଟେ ଥାଏ।
କମଳା ରଙ୍ଗର।
ହୁଁ, ହୁଁ।
ଏ ଯଉ କୃଷ୍ଣଚୂଡ଼ା ଫୁଲ, କୃଷ୍ଣଚୂଡ଼ା ଫୁଲ ଲା ହଁ। ମୁଁ ତ ସେତିକି ହିଁ ଦେଖିଚି। ମୁଁ କହୁଥିଲି ଯଉ କୃଷ୍ଣଚୂଡ଼ା ଫୁଲ କେବେ ଦେଖିଛ ନା ଗଛରେ ଫୁଟ୍ ଫୁଟିବାର?
ହଁ, କୃଷ୍ଣଚୂଡ଼ା ଫୁଲ
ଏତେ ସୁନ୍ଦର ଦେଖାଯାଏ।
ସୁନ୍ଦର ଦେଖାଯାଏ, ତାର ଯଉ ଟି ଟିକେ ଥାଏ କଢଗୁରାକ। ତା ଦେହରେ ଆଣିକି ଆମେ ଗଞ୍ଜା ଲଢେଇ ଖେଳୁ।
କୃଷ୍ଣଚୂଡ଼ା ସେଟା ଏଟା ବୋଧେ। ଶିମିଳି ଫୁଲ ହେଇଥିବ।
ନା, ନା, କୃଷ୍ଣଚୂଡ଼ା ଗଛ।
କୃଷ୍ଣଚୂଡ଼ା ଗଛ। କୃଷ୍ଣଚୂଡ଼ା ଗଛ ଯଉଟାକି ବହୁ ହଁ ମୁଁ କହିଲି କୃଷ୍ଣଚୂଡ଼ା ଗଛ ଯୋଉଟା ବଡ ବଡ ଗଛ ଗୋଟା ନଥାଏ, ପୁରା ମୋଟା ହେଇକି?
ଅ ମୋଟା ହେଇକି, ତାର ବି ଫଳ ଗୁଡାକ ଥାଏ ଖଣ୍ଡା ପରିକା ବଡ ବଡ।
ହଁ ସେ ସେଇ ଯୋଉ ଫୁଲଟା ଯେତେବେଳେ ଗଛରେ ଧରେ ସେ ଗଛଟା କେତେ ସୁନ୍ଦର ଦେଖାଯାଏ।
ବଢିଆ ଏବେ ଏଇ ଏବେ ମାନେ ଏଇ ମାସରେ ହିଁ ଫୁଲ ଟା ଫୁଟିଛି। ଅଛି ଆମର ଏଇଠି ଗଛ ଅଛି।
ଓ ହୋ। କୃଷ୍ଣଚୂଡ଼
ଏଇ ମାସରେ ଫୁଲ ଫୁଟିଚି। ଗଛ ପୁରା। କଣ କହିଲେ?
ନାଇ କୃଷ୍ଣଚୂୁଡା ଫୁଲ ଟା ବହୁତ ଭଲ ଲାଗେନି, ଗଛ ଟା ପୁର ଲାଲ ଦେଖା ହାଉଥିବା।
ପୁରା ସୁନ୍ଦର ଦେଖା ଯାଉଛି।
ହଁ। ଆଉ କାଠ ଚମ୍ପା ବି ଲଗାଯାଏ। ଏଠି ଯା ନା ତା ଫୁଲ ଟା ବି ବହୁତ, ଭଲ ଲାଗେ। ତା ବାସ୍ନା ଟା ହିଁ ଅଲଗା। ସ୍କୁଲ ନାହିଁ
ହୁଁ।
ତମ ସ୍କୁଲ ରେ ବି ବହୁତ ଫୁଲ ଗଛ ଲଗା ହୁଏ, ନାଇଁ? ଆମ ସ୍କୁଲରେ ବି ସେମିତି ବହୁତ ଫୁଲ ଗଛ ଲଗା ହେଇଚି। ବେଶୀ କଣ କହିଲ ବାକ୍ସ ଗଛ ଲଗା ହେଇଛି। ଯୋଉ ବାକ୍ସ ଗଛ କୁହନ୍ତିନି, ରଙ୍ଗୀନ ରଙ୍ଗୀନ ପତ୍ର ଥାଏ ଯୋଉ ଗଛ ଗୁଡାର। ସେଇଗୁଡା ଆମ ସ୍କୁଲରେ ବହୁତ ଲଗା ହେଇଛି, ହଁ ରଙ୍ଗୀନ୍ ରଙ୍ଗୀନ୍ ଫୁଲ ହୁଅନ୍ତା ହଁ ସେଗୁଡ଼ା କଣ ବାକ୍ସ ଅଛି ନା କଣ କୁହନ୍ତିନି? କଣ କୁହନ୍ତି କହିଲ ସେ
ବାଣିକି ମାଳ ଲ ବୁ ଫୁଲର ହାର କଲା ବେଳେ ବି ତା ମଝିରେ ଦିଆଯାଏ।
ହଁ ଫୁଲ ମଝିରେ ଦିଆଯାଏ। କାହିଁକି ନା ସୁନ୍ଦର ଦେଖାଯାଏ ହାରା ଟା ବେଶୀ।
ହଁ।
ସେଥିରେ ବହୁତ କ ରଙ୍ଗ ଥାଏ। ଆଉ ବହୁତ ମାନେ ଭଲ ଭାଗରେ ବି ସେ ପତ୍ରଟା ହେଇଥାଏ ଗୋଟେ ଆ ଆକାର ଧରିଥାଏ ବହୁତ ସୁନ୍ଦର ଆକାର ଧରିକି ସେ ପତ୍ରଟା ହେଇଥାଏ।
ହଁ।
ଆଉ କଣ ଭଲ ଲାଗେ? ଆଉ କୋଉ ଫୁଲ ଗଛ ଭଲ ଲାଗେ?
ଆଉ ଭଲ ଲାଗେ ଶୀତ ଦିନେ ତ ମଲ୍ଲି ଫୁଲ ଟା ଲଗା ହେଇଥାଏ ଫୁଟେ ସେଇଟା ଅପରାଜିତା ଜାଣିଚ ଶିବଙ୍କର ପ୍ରିୟ ଫୁଲ।
ହଁ ଅପରାଜିତା ଅପରାଜିତା ମୁଁ ଦି ପ୍ରକାର ଦେଖିଛି ଗୋଟେ ପୁରା ଯୋଉ ଉଝଲା ରଙ୍ଗ ଟା ପୁରା ଥାଏ ସେଇଟା ଆଉ ଧଳା, ମୁଁ ଏଇ ଦିଟା ରଙ୍ଗର ଅପରାଜିତା ଦେଖିଛି।
ଏଇ ଦିଟା ତ ମୁଁ ବି ଏ ଦିଟା ଦେଖିଛି।
ଏ ଦିଇଟା ହଁ ଏଇ ଗୋଡା ବେଶୀ ଆମ ଗାଁ ମାନେ ଆମ ଗାଁ ଗହଳିରେ ଯୋଉ ବାଡ଼ ବୁଲା ହେଇଥାଏ ତାରିଦିହରେ ଗଛ ଗୁଡା ବେଶୀ ଲଗା ହେଇଥାଏ।
ହଁ ଆମର ଆମ ବାଡିରେ ଲଗା ହେଇଛି। ହୁଁ ଯୋଉ ଦିଟା ଯାକ କଲର ଅଛି। ଏ ସେଇ ଯୋଉ ଉଜାଲା କଲର ଟା ବି ଅଛି ଆଉ ଧଳା କଲର ଟା ବି ଅଛି।
ଟେବୁଲ ଗୋଲାପରେ ଯୋଉ ଲଗାହୁଏ ଦେଖା ଦେଖିଛ ନା?
ହଁ।
ବେଶୀ ତ ସେଇ ଗୋଲାପୀ ଆଉ ଧଳା ଗୋଲାପି ଏମିତି ମିଶା ତିନି ପ୍ରକାରର ଆସେ। ଟେବୁଲ୍ ଗୋଲାପ। ସେ ଘାସ ସହିତ ମାଡିକି ଯେତେବେଳେ ସେ ଫୁଲଟା ଫୁଟିଥିବ ବହୁତ ସୁନ୍ଦର ଲାଗେ।
ତାକୁ ଟିକେ ମାନେ ଅଳ୍ପ ଖଣ୍ଡେ ଡାଳ ପୋତିଦେଲେ ସେ ପୁରା ମାଡିକି ଝ କାଳିଆ ହେଇଯାଏ।
ହଁ ସେ ମାନେ ବହୁତ ଛୋଟ ହଁ ହଁ କୁଞ୍ଜଲତା ଗଛ ସେଟା ଯୋଉ ଲାଲ କଲରର ଫୁଲ ହୁଏ ତ?
ହଁ ହଁ ହଁ।
ସେ ବି ଏମିତି ଗୋଲା ଯୋଉ ଟେବୁଲ୍ ଗୋଲାପ ପରିକା ଛୋଟ ଖଣ୍ଡେ ଲଗେଇଦେଲେ ବି ସେ ମାଡିଯିବ।
ସେ ମାଡି ଯାଏ ପୁରା ବଢିଆ ଦେଖା ହୁଏ।
ହଁ କିନ୍ତୁ ତା ଫୁଲ ଟା ଟିକେ ଛୋଟ।
ହଁ ଛୋଟ ଛୋଟ ଯୋଉ ଇଏ ଟାଇପର
ତୁ ପୁରା ଲାଲ।
ନା ସୁନ୍ଦର ଲାଗେ ତା ପତ୍ର ଗୁଡା ବି ଦେଖିବାକୁ ସୁନ୍ଦର ଲାଗେ।
ହଁ ତା ପତ୍ର ଗୁଡା ବି ବହୁତ୍ ସରୁ ସରୁ। ସେଗୁଡା ବି ବହୁତ ଭଲ ଲାଗେ ତା ପତ୍ର ଗୁଡ଼ା। ତା ପତ୍ର ତା ଫୁଲ ମାନେ ବହୁତ୍ ସୁନ୍ଦର ସୁନ୍ଦର ଫୁଲ ଅଛି ଯେମିତି କାଗେଜି ଫୁଲ। ରଙ୍ଗଣୀ ରଙ୍ଗଣୀ ଫୁଲ ଦେଖିଛ ନା।